ମୁଁ କାଇଁ କାଟିବି ମ ହାଲୋ।
ଏଟା ହେଇଯାଇଥିବ ବୋଧେ ନେଟୱର୍କ ଇସୁ ପାଇଁ।
ନେଟୱର୍କ ଇସୁ ହୋଉନି ସେଇ ଆପ୍ ରେ ହିଁ ସର୍ଭର ଡାଉନ ରହୁଚି ସେଇଥି ପାଇଁ କଟି ଯାଉଚି କଲ୍ ଏବେ ଟିକେ ସର୍ଭର ଡାଉନ ରହୁଚି ସେଥିପାଇଁ।
ହୁଁ ହଠାତ୍ ମାନେ ବନ୍ଦ ହେଇଗଲା ଆପେ ଆପେ ତାର ହେଇଗଲା।
ହଁ।
ଥଣ୍ଡା ହେଇଯାଇଚି କି ଦିଦି?
ନା ମ ଥଣ୍ଡା ନାଇଁ। ଆଖି ଧରିଥିଲା ଯେ ସେଇଥିପାଇଁ ଏବେ ମେଡିସିନ୍ କମିଗଲାଣି କମିଗଲାଣି ଯେ ଆଖି ଦିଇଟାଙ୍କ ଝାପ୍ସା ଝାପ୍ସା ଯଥା ଦେଖାଯାଉ
ହଁ। ପାଣି ବି ବୋହୁତ ବୋହୁଥାଏ ଆଖିରୁ।
ନା ନା କମି ଗଲାଣି ଯୋଉ କଷ୍ଟ। ଏ ତାଠୁ ‌ହେ ସ୍ପ୍ରେଡ କରିଚି ସମତିକି ଆଉ।
ହଁ କି ଯିଏ ମାନେ ଅନେଇବ ତାକୁ ବି ହବ।
ତାର ନାହିଁ ତାର ଯୋ ଇନ୍ ଫେକ୍ସନ୍ ହେଲା। ତାକୁ ବି ମେଡିସିନ ଫେଡି ମୁଁ ପକେଇଲି ମେଡିକାଲରେ ରହିକି ତା ହାତରେ ଆମେ ଆଉ ଏତେ ଇଏ କଲୁନୁ ଆମେ ଭାବିଲୁ ତାର ତ ଆଖି ଧରିବା କଥା ଆମେ ମୁଣ୍ଡରୁ ପୋଛି ଦେଇଥିଲୁ ଆମେ ଭାବିଲୁ ତାର ତ ଏମିତି ହୋଉଚି ବୋଧେ ସେ ଥି ପାଇଁ ଆଖି ଉପରେ ପ୍ରବ୍ଲେମ୍ ପକୋଉଚି ଆଉ ସେଥିଲାଗି ଡକ୍ଟର ଲାଷ୍ଟ ମୁମେଣ୍ଟରେ ତାର ଅଧିକ ହେଲା ପରେ କହିଲେ ନା। କହିଲେ ନାଇଁ ସେ ତାର ଏଟା ଇନଫେକ୍ସନ ହେଇଚି ଆଖି ଧରା କୁହନ୍ତି। ଇନଫେକ୍ସନ ହେଇଚି କିଛି ୟା ସହିତ ତାର କିଛି ସମ୍ପର୍କ ନାହିଁ। ତାପରେ ଆମେ ତ ତାଙ୍କୁ ମେଡିସିନ୍ ତା ଆଖିରେ ଅନେଇକି ତାଙ୍କୁ ମେଡିସିନ ପକେଇକି ସବୁ କଲୁ ଆଉ କଣ ହେଁ ଆମର ଏଇଥି ପାଇଁ ହେଇଗଲା ସବୁ ଆଉ।
ହଁ ହଁ।
ମୋର ଏବେ କମିଗଲାଣି ଯେ ମେଡିସିନ ଏବେ ଆଖି ଦିଟା ଯାକ ଝାପ୍ସା ଫାପ୍ସା ଜଣା ପଡୁଚି।
ଉଁ ହୁଁ ସେ ବୋହୁତ କଷ୍ଟ।
ହଁ ତା ଆଖିରୁ ତାର ବୋହୁତ ବାକି ହେଇଚି ଆମ ମାନଙ୍କର ସେ ଏତେଟା ହେଇନି ବୋଉର ବାକି ଏବେ ଏଇ ଆକାଶର ତାର ମାନେ ସିଏ ବି ଅଡ଼ୁଆ ହେଲା।
ଆଖିରୁ ବ୍ଲଡ଼।
ହଁ ତାର ବେଶୀ ହେଇଗଲା ଟ ଆଉ ବାକି ବୋଉର ମୋର ବାକି ବେଶୀ ଦିନ ରହିଲାନି। ମୋର ଏଇ ଦଶ ତିନି ଖଣ୍ଡେହବ ଭଲ ହେଇଗଲା ଏବେ ବୋଉର ବାକି ତାର ଟିକେ ବେଶୀ ହେଇଗଲା ଆଉ ତାର ମହତି ତା ଭଳିଆ ଦି ଦିନ ଏବେ ଆଜି ଆଞେ ଭଲ ହେଇନି ତାର ଭଲ ହେଲା ହେଇନି ଆଜି ଯାଏଁ। ତ ତାର ଟିକେ ଏମିତି ବେଶୀ ଦିନ ରହିଯାଇଛି ଆଉ ମୋରୁ ବାକ ଟିକେ କମିଗଲାଣି।
ହୁଁ।
ହଁ। ଭାରି କଷ୍ଟ ଯୋଉ କଳା ଚଷମା ରାତିରେ ପୁଣି ପଢିଆ ଦେଖିବା ଭାରି କଷ୍ଟ। ମୋତେ କେତେବେଳେ ଭଲ ହବ ମୁଁ ଚଶମା ଖୋଲିକି ଯିବି?
ଘରେ ବି ପିନ୍ଧୁଚନ୍ତି।
ଘରେ ହଁ ଘରେ ବି ପିନ୍ଧୁଥିଲୁ। ଆଉ ଯଦି ସମସ୍ତଙ୍କୁ ହେଇଯିବ।
ହଁ ହଁ।
ଘରେ ବି ପିନ୍ଧାହେଇକି ବୁଲା ହେଉଥିଲା ଏବେବି କି ସମୟ କମିଗଲା। ମୁନି ଆଉ ଆଉ କଣ ପିନ୍ଧିବି?
ମୋର ବି ଥରେ ଏମିତି ହେଇଥିଲା ମନେ ଅଛି ପୁରା ବହୁତ କଷ୍ଟ।
ଏଇ ଟାଇମ ଟା ଆଖି ଧର ଟାଇମ ନା ସେଇଥିପାଇଁ ମାନେ ଥଣ୍ଡା ଥଣ୍ଡା ଦିନ ପିଲାଙ୍କୁ ଥଣ୍ଡା ହେଲା ମାନେ ଆଖି ଧରିବ। ତ ଆମ ସାର୍ ମାନେ ସମସ୍ତେ କହିଲେ ଆଉ ଜଣେ ସାର୍ ଗଲେ। କିଲ ନା ଆଉ ଆସନ୍ତୁନି ଆଉ ଆସିବେ ଏଠି କଣ ସ୍ପ୍ରେଡ୍ କରିବା ଆକୁ। ଜଣକୁ ମୁଁ କହିଲି ସାର୍ ମୁଁ ଆସିବି ମୁଁ ତ ମନା କରୁନି ଆସିବାକୁ ଯଦି ମୁଁ ମୋର ମାନେ ଆମର ଯିଏ ମେନ ଯିଏ ଅଛନ୍ତି ସିଏ କିଛି କହିଲେନି ସିଏ ଯଦି କହିଥାନ୍ତେ ନାଇଁ ଆପଣ ବନ୍ଦ କରିଦିଅନ୍ତୁ କେତେ ଦିନ ପିଲାଙ୍କ କାଳେ କଣ ହବ ମୁଁ ଚଷମା ପିନ୍ଧିକି ଯାଏ ତ ସେଥିପାଇଁ ସେ କିଛି କୁହନ୍ତିନି ଆଉ ଜଣେ ସାର୍ କିନ୍ତୁ ଆମ ଷ୍ଟାଫ ଜଣେ ଯୋଉ ଅଛନ୍ତି ସେ କହିଲେ କଣ ଆଖି ଧରିଲା ଧରିବା ସିଜିନ ପଳେଇ ହେଲା କି? ଆଗୁଆ ତାହେଲେ ମେଡିସିନ ସବୁ ଖାଇ ଦିଅନ୍ତୁ ମୁଁ କହିଲେ ହଁ ଖାଉନାହାନ୍ତି କିଏ ମନା କରୁଚି।
ମଝିରେ ଥରେ ଏଇ ଯୋଉ ଆଖି ଧରିବା ଟା ବହୁତ ମାନେ ସ୍ପ୍ରେଡ ହେଇଯାଇଥିଲା।
ଏବେ ଆଉ କୁହ କି ଏବେ ବି ଚାଲିଚି। ମୁଁ ସେଦିନ ଜଣା ନାଇଁ ମୁଁ ଦେଖିଛି। ପ୍ରାୟ ମୁଁ ଏଦିନ ଟ୍ରେନ ରୁ ଆସିଲା ବେଳକୁ ସେ ଦି ଜଣ ତିନି ଜଣ ସ୍ତ୍ରୀ ଲୋକଙ୍କର ଆଖି ଧରିଛି। ହୁଁ ମୁଁ କହିଲି ହେଲାଣି ଆରମ୍ଭ ଆଉ ଆମସନ ସ କୁହନ୍ତି ଯେ କୋଚିଂ ରେ ସେମିତି ଥରେ ସ୍ପେରେ ହେଲା ଯେ ମାନେ ପିଲା କଣ କୋଚିଂରେ ଜଣଙ୍କୁ ହେଲା ମାନେ ଚାରିଆଡେ ହବାଟା ସିଓର ମଝିରେ ତାଙ୍କର ଏମିତି ହେଲା ଯେ ସାର ଏମିତି ମେଡିସିନ ପକେଇବେ ସାର୍ କହିଲେ ମୋର ଏମିତି ହେଲା ଯେ ନା ମତେ ଆଉ କିଛି ଦେଖାଗଲାନି। ଧରିକି ମତେ ଜଣେ ଧରିକି ମୁହଁ ଦେ ଚାମୁଡି ଚାମୁଡି ଯିବି ଆଉ ତାପରେ ହେଇଠୁ ମଝିରେ ହେଇ ସିଜନ୍ ଗଲା। ଏବେ ଆର ବର୍ଷ ମୋର ହେଇଗଲାଣି ଏବେ ଦି ବର୍ଷ ହବ ହେଇନି। ବର୍ଷେ କମ୍ପିଲିଟ ହେଲା ମୋର କୋଚିଂ ଯିବାରେ କ୍ଲାସ କରିବା। ଏବେ ହେଇଥିଲା ତାଙ୍କର ଏଇ ଯୋଉ କାଛୁ କୁଣ୍ଡିଆ। ଆଁ ସବୁ ପିଲାମାନୋନ କଣ ପରିଷ୍କାର ପରିଚ୍ଛନ୍ନତା ରଖୁନାହାନ୍ତି ନା ସେମିତି ମଝିରେ ଜଣକୁ ହେଲା ମାନେ ରୋଗ ଗୁଡାକ ସମସ୍ତିଙ୍କୁ ହବ। ଆକାଶ ଏମିତି କୋଉଠୁ ଆଣିଥିଲା କାଛୁ କୁଣ୍ଡିଆ ଯେ ଘରେ ଏମିତି ସମସ୍ତଙ୍କୁ ହେଲା। ସବୁ ରୋଗ ଆଣିବ ବାହାରୁ ବାହାରୁ ଆଣିକି ଆମ ଆମ ଘରେ ସମସ୍ତଙ୍କୁ ଦବ ନାନି ନାନି ଅଛି ଯେ ନାନି କହିବ ତ ଆଖି ବନ୍ଦ କରେ ମତେ କହିବ ସେ କଲା ମାନେ ମୋ ପାଖରେ ଆଖି ବନ୍ଦ କରି କରି ଯିବ ମୁଁ କହିଲି ଯା ଯା ଅଧିକ କରିବ ତାର ହବ ରହ ତାର ମଜା ଯଉ ଦି ଦିନି ହେଲା।
ଗଣି କି କହିବି।
ବ ବାହାରୁ ରୋଗ ଆଣିବ ଭିତରେ ଘରେ ରଖିବ ଆଣିକି। ହେଁ
ଯାହା ହଉ ରୋଗମାନେ ଭାବୁଥିବେ ମତେ ଆଟଲିଷ୍ଟ ଜାଗା ମିଳ୍ କି ହେଉଚି କି ରହିବା ପାଇଁ।
ସେତେକ ବାହାର ରୋଗ ଗୁଡା ସବୁ ଘରକୁ ଆଣିବ ଇଏ। ଆବ୍ ଯାବତୀୟ ଅଳିଆ ତକ ସବୁ ଜାକ ଘରକୁ ଧରିକି ଡାକି କି ଆଣିଥୁଆ ଇଏ। ନାଇଁ ବାକିି ଆଖି ଧରଟା ବାକି ତାର ମେଡିସିନ୍ ଏଇ ଯୋଉ କଟକରୁ ମେଡିସିନ୍ ଆମେ ଯୋଉ ତାକୁ ଦେଲୁ। ସେ ମେଡିସିନ୍ ରୀୟାକ୍ ଫେକ୍ସନ୍ ପାଇଁ ତାର ଆଖି ଇନଫେକ୍ସନ୍ ହେଇଗଲା ଆଉ। ଡକ୍ଟର କହିବା କଥା ସେଆ। ଆଉ ଆଖି ଇନଫେକ୍ସନ୍ କଣ କିଜ୍ ତାର ହଁ ତାର କମିଗଲାଣି ତାର କମିଲା ବୋଲି ସେ ଆମମାନଙ୍କୁ ସ୍ପ୍ରେଡ କରିକି ଯାଇଚି।
ହ
ମୋର ବାକି କମିଗଲାଣି ବୋଉ ବାକି ଅଛି ଆଉ। ଆଉ କିଛି ଦାନ କରିପାରୁନି। ହେଲେ ଡ୍ରେସ ଖଣ୍ଡେ ଖଣ୍ଡେ ଦେଳେ କି ଆଉ କିଛି ଅଲଗା ଜିନିଷ କିଛି ଦିଅନ୍ତା ଦାନ କରନ୍ତା ଏଇ ରୋଗ ଗୁଡାକ ଦାନା କରୁଚି ଜଉଁ। ନାନୀ ର କଣ ଆଖି ହେନ୍ତି ମାନ୍ ମାନେ ଆଖି ଟିକେ ଗୋଡି ଗୋଡି ଲାଗିବ ହେଲା ମାନେ। ଆଖି ରେଡ୍ ପଡିବ ତାର ଏନ୍ତି ମଝିରେ ହେଲା ଯେ ସେ ସିଏ ମେଡିସିନ୍ ଫେଡିସିନ୍ ଆଣିକି ପକେଇକି କହିଲା ମୋ ଯେତି ନ ହଉ। ତାର ହେଲା ମାନେ ତା ଛୋଟ ଛୁଆ ଟା ନା ତାକୁ ନିଶ୍ଚୟ ହବ ଡର ଲାଗୁଚି ସେଇଟା ଆଉ।
ସେ କଣ କରୁଚି ଏବେ?
ସିଏ ଶୋଇଲାଣି।
ଉଁ ସେଇଥିଲାଗି ବାଟି ଶୁଭୁନି।
ନହେଲେ ତ ଯେମିତି ହଉଚି ସେ ଘରେ କୁହନି କୁହନି ତା କଥା। ଖାଲି ଘରେ ପକଉଚି ଉଠଉଚି ପକଉଚି ଉଠଉଚି। କଣ କରିବେ କେଜାଣି ସେ ଆଈ ଅପରେସନ୍ ହେଇଚନ୍ତି ନା ହାର୍ଟ ଅପେ ଫେକ୍ସନ୍ ତ ତାଙ୍କୁ ଏରା ଭଲ ପସ ମାନେ ତାଙ୍କ ପାଇଁ ଏଟା ଭଲ ନୁହେଁ ନା ସେ ଯେମିତି ହଉଚି? ମାଟି ଫାଟି ସେ ଦୂରେଇକି ରହି କଣ କରିବ କି ଜାଣି? ସେ ଆସିିବେ ଏବେ କାଲି ନା ପହର ଦିନ। ଭୁବନେଶ୍ୱର ଅଛନ୍ତି ତାଙ୍କର ଚେକ୍ ଅପ୍ ଆଜି ସରିଗଲା। ଆଉ ମାସେ ପରେ କାହିଁ ରଖିବି ଏଥି ପାଇଁ ଧରି ପଳେଇ ଆସେ। ସିଏ ବି ଖାଲି କହୁଚନ୍ତି ମୁଁ ଘରକୁ ଯିବି। ବୟସ ହେଲାଣି ଖାଲି ଡକ୍ଟର ଗୋଟେ ଜୋର ଜବଦସ୍ତ ସେ ପଇସା ପାଇଁ ଗୋଟେ ଅପରେସନ କରିଦ
ହଁ ଡକ୍ଟର ମାନେ ଏମତି ବହୁତ କରୁଚନ୍ତି। ମୋ ସାଙ୍ଗର ଜଣେ ବାପା ସିଏ ଏମ୍ସ ରେ ରହିଥି ଲେ ଅଲରେଡି ମାନେ ଭେଣ୍ଟିଲେଟର ଚାଲିଥିଲା ତଣ୍ଟି ପାଖରେ ସେ ଆଉ ନଥିଲେ କହିବାକୁ ଗଲେ ଡକ୍ଟର ସେଟା କହିଦବା କଥା ସେ ମାସେ ଯା କ୍ କ କେବଳ ପଇସା ପାଇଁ ଏମତି କରି ରଖିଦେଲ। ଏବେ ଯୋଉ କାର୍ଡ ହେଇଗଲା ତ ତାଙ୍କୁ ସୁବିଧା ହଉଚି ଆହୁରି ପଇସା କାଟିଦବା ପାଇଁ କାର୍ଡ ରୁ। ହ
ଯେ ସେଇଟା ତ ଏମ୍ସ୍ ରେ ବା ଉଁ ତାଙ୍କର ପୁରା ସବୁ ପୁରା ଇଏ ମାଗେଣା। ଆଉ ପଇସା କଣ କାଟିି ଅଛି?
ନାଇଁ ମାଗଣା ଯେ କିନ୍ତୁ ବାହାର ଖର୍ଚ୍ଚ ସେ ସବୁ ଟେଷ୍ଟ ଫେଷ୍ଟ୍
ଟେଷ୍ଟ ଫେଷ୍ଟ୍ ସବୁ ଯଦି ଯଦି କିଛି ଅପରେସନ ହେଇକା ହେଇଥିବ ତାହେଲେ ସେମାନେ କାର୍ଡ ରୁ କାଟୁଚନ୍ତି। ପୁଣି ସମ୍ପୂର୍ଣ୍ଣ ପଇସା ସେମାନେ ନଉନ ହଁ ସେଥିପାଇଁ ସେମାନେ କାର୍ଡରୁ କାଟିଥିବେ। ହଁ ନ ହେଲେ ନାଇଁ ଏମ୍ସ ଟା ମାଗଣା। ଆଉ ସବୁ ପ୍ରାଇଭେଟ୍ ଗୁଡ଼ା ସବୁ ଏଇଠି ପଇସା ଇଏ କରୁଚନ୍ତି।
ହୁଁ ଆମେ ବି ଏମ୍ ଶ୍ ତ ଟିଟି ମେଣ୍ଟ ହେଇଚୁ ଚାରି ବର୍ଷ ତାପରେ ସମକୁ ଆସିଲୁ ସମ୍ ଏମ୍ ଶ୍ ରେ ନଥିଲା ସେଇଟା। ଗୋଟେ ହବାର ଥିଲା। କିନ୍ତୁ ଏମ୍ ସ ଭଲ ଦିଏ ମାନେ ଆମର ଯୋଉ ରୋଗ ଟା ଜଣା ପଡୁନଥିଲା
ଆକା ସୁ ଭାବିଛୁ ତାକୁ ଟିକେ ଏମ ସ
ହଁ ହଁ ତାଙ୍କୁ ଏମ ଶ୍ ନେଇଯଓ ଏମ ଶ୍ ରେ ଭଲ ପ୍ରଫେସର ହେରିକା ଅଛନ୍ତି।
ସେଇଟା ପା ମାନେ ସେ କିମ ସି ସେ ଡକ୍ଟର ସେ ଜାଣି ପାରୁନାହାନ୍ତି ଆଜି ଏଠି କ୍
ଜମା ଭଲ ନୁହେଁ କିମ୍ସି ଜମା ଭଲ ନୁହ।
ଆଜିି ବା ତାଙ୍କୁ ଡାକି ଯେଉ କଲ୍ କରିଥିଲି ଯେ କହୁଛନ୍ତି ଆଉ ମୁଁ ରିପୋର୍ଟ ତମେ ଡକ୍ଟର ହେଇଚ ଗୋଟେ ଆମକୁ ଫାଷ୍ଟ କହିଲେ ଆମ ଅଲଗା ଡକ୍ଟର ଆଉ ସେ ଯୋଉ ମ୍ୟାଡମ୍ ମ୍ୟାଡାମଙ୍କ ସହିତ କଥା ହେଇକି ଡିସକସ କରିବ ତମ କହିବି କଲ୍ କରିକି କଲ୍ କଲାନି ଆଜି ମୁଁ କଲ୍ କଲା ଖୁଣୁ କହୁଛି ନା ଆଉ ମୁଁ ବାୟଫ୍ସିି ରିପୋର୍ଟ ତୁମର ବାହାରକୁ ପଠେଇବି ପଇସା ଖର୍ଚ୍ଚ ହେବ ଆକାସ କହିଲା କେତେ ପଇସା କଣ ଖର୍ଚ୍ଚ ହବ ନା ମୁଁ ସେଟା ଜଣେଇବି। ଏବେ ସେ ମାନେ କଣ? ସେଟା ହେଇଥିଲା ମାନେ ରୋଗଟା ପ୍ରୋଟିନ ଯାଉଛି ବୋଲି ସେ ଫୁଲୁଥିଲା। ପାଣି ଗୁଡା ଜମିକି ରହୁଥିଲା ବଡିରେ ଏବେ କଣ? ସେଇଟା ଫୁଲା ଆଉ କମିଗଲାଣି ପୁରା ବଡ଼ି ତ ମୁଁ ଶନିବାର ଦିନ ଆମେ ଓଜନ ହେଇଥିଲା ଯେ ଫିଫ୍ଟି ଏଇଟି ଥିଲା। ଯେ ଏବେ ଆଜି ଓଜନ ହେଲା ଯେ ଫିଫ୍ଟି ହେଇଯାଇଛି ତାର କୂରେ ଡିଜିଯି ହେବା ପୂର୍ବରୁ ତାର ୱେଟ୍ ଥିଲା ଫିଫ୍ଟି ଥ୍ରୀ ଫି୍ଟି ଫୋର୍ ଅମିତ୍ ରୁହେ କହିଛି। ଫିଫ୍ଟି ଟୁ ଫି ଫର୍ଟିଥ୍ରୀ ଆଉ ଅତି ବେଶୀରେ କମିନି ଦିଟା କମିଛି ସେଇଟା କଣ ବିବା ଠିକ କଲେ ହେଇଯିବ ଯଦି ଅଧିକ ୱଟ ଟା କମିଲା। ତାହେଲେ କିଛି ଅଲଗା ରିଜିନ୍ ପାଇଁ ହଉଥିବ ସେଇଟା ହଉ ଦେଖିବା କଥା। ସେ ତଥାପି ସେ ଡକ୍ଟର ଏମିତି ବୁଧୁ ବୁନ୍ଦୁ ହଉଛି ମାନେ ଜାଣି ପାରୁନି କହୁଛି କଣ ମୁଁ ଜାଣିପାରୁନି। ସତ କଥା।
ହ
ଯେ ହେତୁ ଆମେ ଭାବୁଛୁ ଦେଖ ଏମ୍ ସ ଗୋଟେ ଆପଟ୍ ମେଣ୍ଟ ନେଇଗଲେ ତାଙ୍କର ତ କଣ ଅନଲାଇ ଟିକେଟ। ଦେଖିି ଦେବା ଅନଲାଇନି ଟିକେଟ ହେଠି ଯାଇକ ତ ଲାଇନି ଲମ୍ବି ଟିକେଟ କାଟି ହେଇ କରିବନି ଅନଲାଇନ୍ ଦେଖିବା ଟିକେଟ କାଟିଦଲେ ଯଦି କୋଉଦିନ ହଉଛି ତାଙ୍କୁ ଦେ ଦେଖି ଦେଲେ ହବ ଅଲଗା କୋଉଠି ଦେଖାବା ଅପେକ୍ଷା ମୁଁ ଭାବୁଛି ଏମ୍ ସ ଦେଖେଇ ଦେବା ଟା ବେଟର ହବ ବୋଧେ କାହିଁକି ନା ସବୁ ପ୍ରଫେସର ଗୋଡା ଆସୁଛନ୍ତି।
ହଁ।
ଜାଣୁଛନ୍ତି କିଛି ଜାୁନୁନାହାନ୍ତି ଖାଲି ଚୁଛାରେ ଗୋଟେ ଚାକିରି ଗୋଟେ କରିଛନ୍ତି।
ହଁ ଏମାନେ ପଇସା ଆଉ କିଛି ନୁହେଁ
ହଁ ବାସ ତ ଡକ୍ଟର ତୁ ଗୋଟେ ଡକ୍ଟର ହେଇଛୁ ଜାଣିବା ଦରକାର ନା ରିପୋର୍ଟ କଣ ଆସିଛି ତୁ କହିବୁନି। ପେସେଣ୍ଟ କୁ କହୁଛି ନା ମୁଁ ବୁଝି ପାରୁନି ନା ମୁଁ ତ ଡାଉଟୁ ରେ ଅଛି। ତୁ ଯଦି ଡାଉଟୁ ରେ ରହିବୁ ପେସେଣ୍ଟ କଣ ଡାଉଟୁ ରହିବ। ତାହଲେ ପେସେଣ୍ଟ କଣ କହିବ ଏଠି ଆଉ। ନା ଆଉ ମୁଁ ଟିକେ ରିପୋର୍ଟ କଣ ବାହାରିଛି। ମୁଁ ଟିକେ ବୁଝିପାରୁନି ମୁଁ ଅଲଗା ମ୍ୟାଡ଼ାମ୍ ଆଉ ସାର ଙ୍କ ସହିତ କଥା ହେଇକି ଡିସକସ୍ କରିକି ତମକୁ ଜଣେଇବି।
କରୁଥାଉ ଡିସିକଶ୍।
ଏଇ ଯେତି ତାକୁ କହୁଥିଲି ସେ କଥା ଏମ୍ ଶ୍ ଗୋଟେ ଟିକେଟ କରିଦେ ନହେଲେ ନାଇ ଯୋଉଦିନ ହଉଛି ହଉ ଡେରି ହଉ ପଛିକ ଦେଖିବା ଭଲରେ। କଣ କରାଯିବ ଆମେ ଆଉ କଣ କରିବୁ? ଯେ ଆଜି ତଥାପି ନେଇକି ୟୁରିନ ଟା ଟେଷ୍ଟ କରିଛୁ ଦେଖିବା ଆଜି ରିପୋର୍ଟ ଟା କଣ ଆସୁଛି ଯଦି ଅଧିକ ପ୍ରୋଟିନ୍ ଲିକ୍ କରୁଥିବ ସେଥିପାଇଁ କାଳେ ୱେଟ୍ ଗେନ୍ ହଉଥିବ।
ହଁ।
ଦି କମ୍ ପ୍ରୋଟିନ ତାହେଲେ ଜାଣିବୁ ଯେ ମେଡ଼ିସିନ କାମ ଦଉଚି। ତଥାପି ମେଡିସିନ କାମ ତଥାପି ଯଦି କିଛି ତଥାପି ଭାବୁଚି ତାକୁ ନେଇକି ଥରୁଟେ ଦେଖେଇ ଦବାଟା ହିଁ ଭଲ ହବ ବୋଲି ଭାବୁଚି
ଏବେ ତ ଫ୍ରି କେତେବେଳେ ହେଲେ ଯାଇଁକି ଦେଖେଇ ଆସିଆ।
ନାଇଁ ଫ୍ରି ନୁହେଁ ଏଠି ପୋଟାମସ ଯୋଉ ୟୁରିନ ଟା ନେଇକି ଦେଇ ଦେଇଚୁ ଆମେ। ସେ ରିପୋର୍ଟ ଗୁଡା ଫୋନରେ ସେ ପଠେଇ ଦବ। ସେ ଟେଷ୍ଟ ହେଇଯିବ ରିପୋର୍ଟଟା ପଠେଇଦବ ଜଣା ପଡିବ କଣ ହେଇଚି ନାଇଁ। ସେ ଡକ୍ଟର କଥା ମୁଁ ଖାଲି ଭାବୁଚି କି ଡକ୍ଟର ହେଇଚି କୁଣ୍ଡା କିଛି ମାନେ ଜାଣି କହୁଚି କଣ କଁ କରୁଥିବ ତ। ଯ ଏଇଥିପାଇଁ ଭାବୁଚି ଏମସ୍ ରେ ଥରେ ଦେଖେଇ ଦେଲେ। ମାନେ ମେଡିସିନ ଫେଡିସିନ ଯଦି ଠିକ ଦେଇଥିବେ କଣ ଦେଇଥିବେ ଏଇଟା ବି ଦେଖିବା ଦରକାର।
ନାଇଁ ଏମ୍ସରେ ଏବେଠୁ ଟ୍ରିଟମେଣ୍ଟ କଲେ ଠିକ ହେଇଯିବ ଏମ୍ସ ରେ ଭଲ ବହୁତ ଭଲ ଟ୍ରିଟମେଣ୍ଟ।
ହଁ ବା ବାକି ସେଇଟା ଯୋଉ ତାଙ୍କର ଯୋଉ ଲମ୍ବା ପ୍ରୋସେସ ସେଇଟା ହଉଚି ଅସୁବିଧା। ଭଲ ଲାଗୁଛି ନା ହଉ ହଉ ର
ହଁ-ହଁ-ହଁ-ହଁ।